ହଁ କଲ କର କହିକି କୁଆଡେ ପଳେଇଲକି?
କଣ କରୁଚ?
ହଁ ଆଉ ଆଜି କଣ ରୋଷେଇ କରିଛ?
ଛୁଇଁ ତରକାରୀ।
ସଜଆ
ହ ମସଲା ଦେଇକି ବେଶର।
କେମିତି କଲ?
ଏଇ ଯେମିତି କରେ ମାଛ ତରକାରୀ।
ସେଇଟା କହୁନ କେମିତି?
ଉହୁଁ କେମିତି ଆଳୁକୁ ତେଲରେ ଭାଜିକି ମସଲା ଢାଳିକି ପାଣି ଦେଇକି
ହୁଁ।
ଛୁଇଁ ବାଇଗଣକୁ ପକେଇକି ବଉ ବାହାର କରିକି ଟିକେ ଛୁଙ୍କ ଦେଦିଏ ଆଉ।
ଓହୋ।
ସେ ସଖାଳୁ ବା ଲାଇନ୍ ନଥିଲା।
ଓହୋ।
ହେଇଥିପାଇଁ ମୁଁ ମୁଣ୍ଡଟା ଆଜି ଆଉ ଧୋଇ ପାଇଲିନି।
ଆମବୁଢ଼ୀ ଝାଡା ହଉଚି ଯେ ଏ ରୋଲ ଦେଖଉଛି।
କଣ? କଣ କହିଲ?
ଆ ଆଜି ସକାଳେ ନା କାଲି ଝାଡା ହେଲା ଜେ କାଲି ସନ୍ଧ୍ୟା ଏଳକୁ କାଲି ଚାରଟା ନା ପାଞ୍ଚଟାଆଳୁକୁ ଝାଡା ହେଲା।
କିଏ?
ତାଲେ ତାକୁ ଏ ମୋ ଶାଶୁ। ତାକୁ ସେ ସନ୍ଧ୍ୟା ଏଳକୁ ତାକୁ ଓଆରଏସ ପାଣି ଗୋଳେଇକି ଦେନି ଚାରି ଆଗ ଦି ଗ୍ଲାସ ଦେନି ତାପରେ ଗୋଳେଇକି ଆଉ ଦି ଗ୍ଲାସ ରଖିଥିନି ମୁଁ କହିଲି ଟିକେ ସମୟ ଛାଡିକି ପିଇବ ମାନେ ଆସ ତମକୁ ଘଷିଦମି ତାକୁ ଡାକିକି ଆଣିକି ଘଷିନି ତାପରେ ମୁଁ ମୋର ବାହାରେ ପୁରା କି ଗଲି ଆମେ ଦେଇ ମୁୁ ଗଲୁ ପୁଣି ଆସିନି ତ ତାଙ୍କୁ ନା ଗଲାବେଳକୁ ପଚାରିଲି ମୁଁ ରୁଟି କରିଦେମି ଖାଇବ କହିଲି ନା ନା ମୋ ପେଟ ଭଲ ନାଇଁ ରୁଟି ଖାଇବିନି ମୁ ଚୁଡା ଖାଏ ଆସି ତ ପଚାରିଲି ମୁଁ କହିଲି ବହୁତ ଚୁଡା ଦିଟା ଦେମି ଖାଇବ ନା ନା ମୁଁ ଖାଇମିନି ଆଉ ପେଟ ଟା ମୋର ଭଲ ଲାଗୁନି ପୁଣି କଦଳୀ ଖାଇଲେ କଦଳୀ ସେଉ ଏଇଟା ଖାଇଦେଲେ ଖାଇଦେଲେ ପୁଣି ରାତିରେ ନା ସକାଳକୁ ପୁଣି ଯାଇଛନ୍ତି ଝାଡା ଜାଡା ସକାଳୁ ନ ଉଠିକି ପେଟେଇକି ପଡ଼ିଛନ୍ତି ମୁଁ ମୋର ଆଜି ତ ଭାଇ ଲେଟ ରେ ଉଠିନି ଏଠି ଗାଧେଇ ବୁଧେଇକି ଗଲା ବେଳକୁ ତାପରେ ମୁଁ କହିଲି ବୋତ ପୁଣି ଝାଡା ହେଇଥିଲ କି କହିଲେ ହଁ ମୁଁ ଯାଇଥିନି ଆଉ ତିନିଟା ହଁ ଆଉ ତାପରେ ତ ମୋର କାମ ଅଛି ମୁଁ କେ ତ କଣ ବସି ତମେ ଇଏ କରିଦେମୀ ମୁଁ ଚା ବସେଇଲା ବେଳକୁ ପଚାରନି ବୋଉ ଖାଇବ ଯୋଉ ଆଜି ରୁଟି ଚା ଖାଇବ ନା ମନା କଲେ କହିଲେ ନା ନା ହ ଚୁଡ଼ା ଖାଇବ ଆଉ ସେ ସେଇଠି ପେଟେଇଚି। ଜୟଙ୍କୁ କହିଲା ନା ଆଣ ସେ ତାଙ୍କର ଭଦେଲେ ମୁଁ ତଣେ ମୋର ରୋଷେଇ କଲି। ଆଉ ସେ ତାର ଠାକୁର ପୂଜା କଲା।
ଏଟ ମୁଁ ବଡ ଜାଗା କଣ କରୁଛି।
ହେଇଗନେ ପୁଣି ଭାଇଙ୍କ ପାଇଁ ଖିରି ଯୋଉ ଓଟସ ଫିରିି ତାଙ୍କର କଲି ପୁଅଙ୍କ ପାଇଁ ପୁଣି କଲି ଯୋଉ ଖାଇଲେ ମ୍ୟାଗି ଖାଇଲେ ବାପ ସିଏ ତାର ଗଲା ଦାନ୍ତ ହେଇଯାଇଥିଲା ସାଙ୍ଗେ ସାଙ୍ଗ ଆସିକି ଶକଉଛି ହେଲା
କିଏ?
ଏଇ ମୁଁ ସସୁ ସବୁ ସବୁ ପଜାର କଣ ହେଇଛି କଣ ହେଇଛି କଣ ହେଇଛି ନା କିଛି ନା କଣ ଦେହ ଭଲ ଲାଗୁନି ମେଡିକାଲ ଅନ୍ଦ ମେଡ଼ିଗାଲ ଯିବକି ଇଏ କି? ନା ନ ମୋର କିଛି ହେଇନି ଗଲା ସେଇ ଘରକୁ ଆର ଆଉ ଗଲା ଚୁଡା କଣସ ଅଧ କଂସ ନେଇଯାଇଲା ମ ଦଉ ନ ବଉ ମୁ ଧୋଇ ଦେଇକି ନ ଗୋଳେଇ ନା ନା ଥାଉ
ହୁଁ
ଏଇଏ ଘ ମୁଁ କହିଲେ କାନ୍ଦୁଛ କଣ ପାଇଁ ଇଏ ଭାଇ କହିଲେ ଯେମିତି କଣ ପାଇଁ କିୁଥିଲୁ କାନ୍ଦୁଛୁ କହିଲେ ମୁଁ ମୁ ଚାରି ପାଞ୍ଚଟା ଝାଡା ଗଲେଣି ମତେ କେହି ଖାଇବାକୁ ପଚାରୁଛନ୍ତି ନା ମୁ କହିନି ଇଏତେ ନିନ୍ଦି କପ ନା ଲି ଏଟା
ହୁଁ
ମୁଁ କହିଲି ବହୁତ ତମକୁ ପଚାରନି ମୁଁ ଭାଇ ଏଇଠି ପଚାରନି ଖାଇବ ବୋଲି ଇ ହେଇକି ତମେ ଯାଇ ଲ ଏଇନା ଆଇଲ
ହଁ
ତାର ଖାଇକି ଯାଇକି ସେ ବାପାଙ୍କ ସେପଟ ରୁମ ରେ ଶୋଇଛି ଶୋଇଥା ମୋର ଏଇନା କାମ ସରିଲା ମୋ ଗୋଡ ବୋଡ ବି ମୁ ଆସି ସେ ତାର ମାରୁଥ
ସିଏ କଣ କରୁଛି ତମ ଯାହା
ଉଁ।
ତମ ଯାଆ କଣ କରୁଛି?
ସୁଭୁନେ।
ତମ ଜା।
ଆସଇଏ କାଲିକି ଯିବେ ତାଙ୍କର ଇଏ ଯେ ସି ତାଙ୍କର ସବୁ ବାହାର କରୁଛନ୍ତି ଇଏ ଟା। ତାପରେ କଟା କଟି କରିକି ସିଏ ଦେଲେ ତା ଯୋଉ ଚାଉଳ ଫଉଳ ଧୋଇ ଧାଇକି। ଦେଲେ ମୁଁ ବସେଇଲି। ଭାତ ଇଏ ଯୋଉ ପୋଟଳ ଫୋଟଳ କାଟି କୁଟେଇକି ଦେଲେ ଇ ଇଏ ଯୋଉ ମସଲା ଛଡେଇକି ଦେଲେ। ତା ପରେ ତାଙ୍କ ରୁମ୍ ରେ ତ ପାଣି ଟିକେ ପଡୁଛି ଇଏ ସିଏ ସିଏ ସବୁ ପାଣି ସବୁ ପକେଇଛନ୍ତି ତିନି ଜଣ ଯାକ। ତାପରେ ତାକୁ ଏଇନା ସଫା କରିବୁ ତାଙ୍କର ସବୁ ଜିନିଷ ପତ୍ର ବୁଡଉଛନ୍ତି କାଲି ଭୋରୁ ତିନି ଟା ରାତିରୁ ଯିବେ। ଆଉ ତା ଦେହ ତା ଦେହ ବି ଖରାପ ହେଲା ତାକୁ ପ୍ରବଳ ଥଣ୍ଡା ହେଇଯାଇଛି ଯେ। ଦେହ ହାତ ତାର ବିନ୍ଧା ହଉଛି ପହର ଦିନ ଠୁ ହେଲାଣି
ହୁଁ ହୁଁ।
ଏ ତ ଜୟ ତାଙ୍କୁ ବସିଦେଲେ ହଁ ଅଧଘଣ୍ଟା ଉପର ଖଣ୍ଡ ଘସି ଦେଇେଇଛନ୍ତି ଆଉ। ଏଇ ଛଟେଇ ବୁଢି ତୋ ଦେହ ଏକା ହଉଛି ଆଉ
ହ। ହୁଁ।
ମରୁଛି ନା କଣ।
ହୁଁ। ମୁଣ୍ଡ ଧୋଉଛି।
ହୁଁ।
ମୁଣ୍ଡ ଧୋଉଛି ମୁଣ୍ଡ।
ଶୁଭୁନି ମୁଣ୍ଡ ଧୋଉଛୁ?
ହୁଁ।
ହୁଁ।
ଶୁଭୁନି।
ମୁଣ୍ଡ ଧୋଉଛ କଣ ଫୋନ୍ ଥୋଇ ଦେଇକି କଥା ହଉଛ ନା କଣ।
ନା ଲୋ କାନରେ ଦେଇଛି। କାନ ରେ ଚାପିଛି।
ହୁଁ।
ଶୋଇ ଦେଇଥିଲ ଲାଇନ ନଥିଲା ତାପରେ କି ଏଥି ପାଇଁ ସେ ପାଣି ଏ ପାଣି ଧୋଇଲେ ମୁଣ୍ଡ ଥଣ୍ଡା ଧରିବ ବୋଲି
ଥିଲେ ଯେ ରୋଷେଇ ଘରୁ ମୁଁ ତାଙ୍କୁ କହନି ମୁଁ କହନି ଯ ତମ ବୋଉ ଏଇ ଘରୁ ଋଷିଛନ୍ତି। ଖାଇବାକୁ ତାଙ୍କୁ କେହି ଦଉନାହାନ୍ତି ଯାଅ ତାଙ୍କୁ ମନେଇବ। ତ ଯାଉଛି ମୁଁ ବୋଉ କୁ କହିବି ତୋ ବୋହୂ କହୁଛି ଏଇଆ ମୁଁ କହିଲି ଯାଅ।
ହୁଁ ହୁଁ।
ଏଇ କରିଦେଇଛି ଡାଲମା। ପୋଟଳ କଷା। ଆଉ ଏଇ ଭେଣ୍ଡି ପୋଡା ବାଇଗଣ ପୋଡା ଯୋଉ ଇଏ। ଆଳୁ ସିଜା
ହଁ ଓ ହ
ଆଜି ତ ଗୁରୁବାରେ ଏଇ ପୋଡ଼ା ଇଏ ସେ ହ ଖାଇଦେବେ ମା ଆଉ ଇଏ
ହୁଁ
ଆ ପୁଅ ପିିଲାରା ପୋଡ଼ା, ପୋଡ଼ି ଖାଇ ଦେବେ ଆଉ ଏ ଆଳ
ନନା କହୁଥିଲେ ଯେ ପୋଡ଼ା, ପୋଡ଼ି କରିବାକୁ ଆଜି ଗୁରୁବାର ଭରି ପୋଡ଼ା ଖାଉଚ, ତୋ ନନା କହିଲେ ଯେ ପୋଡା ଖାଇବେ ବୋଲି ମୁଁ ମନା କଲି।
କଣ
ତୋ ନନା କହିଲେ କହିଲେ ଗୋଟେ ବିଲାତିିଟେ ପୋଡି ଦେଏ। ମୁଁ କହିଲି ହେରା ଗୁରୁ ବାର ପଢା ପଢି ମୁ କରିପାରିବି ନେଇ। ତରକାରୀ, ଶାଗ, ଆମ୍ବ, ଖାଇଦିଅ।
ନାଉଦ୍ ଯୋଉ ଅ ଇଏ ତମ ମାମୁ ଝିଅ ଚିଣ୍ଟୁ କୁ ବାହା ହବ?
ଠିକି ହେରାପା ମନା କଲା ପୁଣି।
କଣ
ତା କେତେ କଥା ହେଇଚିଲୋ।
ମନା ବଲା
ହଁ ହଁ ହୁଁ
ସବୁ କହୁଥିଲେ ସେ ପଳେଇ ଜିବ ବୋଲି ତା ସାଙ୍ଗରେ।
ନା, ନା ପଳେଇନି ଘରେ ଅଛି। ଏ ତାଙ୍କ ଘରେ ରାଜି ହଉନାହାନ୍ତି।
କାହା ଘରେ ରାଜି ହୋଉ ନଥାନ୍ତି।
ମୋ ମାମୁଁ ଘରେ।
ହଁ
ଏଇ ତା ମା ପାଇଁ ବେଶୀ ରାଜି ହଉନାହାନ୍ତି, ଦୁନିଆଡୁ ଖାଇ ଦେଇଚି ପଇସା ଦଉନି ଡେଲି ଝଗଡା। ତା ଘରକୁ ଲୋକ ଡେଲି ଯାଉ ଜୋନି ପଇସା ମାଗି, ଦୋକାନରୁୁ ବି ଆଜି ଖାଇ ଦେଇଚି ଦଶ ହଜାର ପନ୍ଦର ହଜାର ବି ପଇସା ଦୋଉନି।
ହଁ ବା
କେମିତି ଜାଣି ଜାଣିକି ଇଏ କରିବି କହୁନ।
ସିଏ ତାକୁ ଏଇ ମୋଟା ଟା ପସନ୍ଦ ହେଲା ନାଲୋ! ଇଏ ତ ଡେଙ୍ଗା ହେଇକି ଝିଅ ଟା।
ଇଏ ବି ମୋଟା ହେଇଗଲାଣି ଇଏ ବି ମୋ ମୋଟା ହେଇଗଲାଣି। ସେ ମୋଠୁ ମୋଟା ଦେଖା ହଉଛି ନା। ହେଲା
ଇଏ ଯୋଉ ଇଏ ତମ ଝିଅ ଟା।
ହଁ ସିଏ ଯେମତି ହାଇଟ ଅଛି ବୋଲି ଏତେ ମୋଟା ଟା ଜଣା ପଡୁନି। କିନ୍ତୁ ହୁଁ ପ୍ରବଳ ମୋଟା ହେଇଲାଣି।
ହୁଁ ହୁଁ ଏଇ ମୁଁ କହିଲି ଚିଣ୍ଟୁ ଟା ପ୍ରବଳ ମୋଟା ନୁହଁ କି?
କେଇଆଣି ମୁଁ ତାଙ୍କୁ ଦେଖିନି।
ଦେଖିନ ଏ ଗୋଲିଆ ମୁହଁ ଟେ ହେଇକି ତାର ମୋଟା ହେଇକି।
କେଜଣି ଆଉ ମ୍ୟାଗିର ହେଇଯାଇଛି ଇଞ୍ଚ ଇଏ
କଣ?
ମେଗିର ଚାକିରି ହେଇଲା ବା ପକେଇଥିଲେ ଗୋଟେ କୋଉଠି ଯେ,
ହଁ, ହଁ ସେ କହୁଥିଲା କାଲି ଦେଇ ଫୋନ କରିଥିଲା କହିଲା ଏ ଦି ଦିନ ପୂର୍ବରୁ କହୁଥିଲା କହିଲା କହିଲା ତୋ ନନା ଗୋଟେ ପରୀକ୍ଷା ଦଉଛନ୍ତି ଆଉ ଯଦି ଯଦି ଇଏ କରନ୍ତି ମିଠା ନେଇକି ଯିବା। ଆଉ କାଲି ଫୋନ କରିଥିଲା ଯା ସନ୍ଧ୍ୟା ବେଳକୁ କହିଲା ଆଉ ହେଇଗଲା ଲୋ ତ ନନାଙ୍କର। ଆଉ ଆଜି ଯାଇଥିବେ ମେଡିକାଲ ତାଙ୍କର ଯାଜପୁର
ହଁ ମେଡିକାଲ ଯାଇଛନ୍ତି ବା।
ହ ହଉ ଆଉ। କହୁଦେନୁ ଆଁ।
ହୁଁ, ହୁଁ।